ଜୟ ଜଗନ୍ନାଥ ଗୁଡ ଇଭିନିଂ ଏ ଆସିଚି ଆଉ।
ଖାଇସାଇଲେଣି ସନ୍ଧ୍ୟାବେଳ ଖାଇବା।
ନାଇଁ ଖାଇନି।
ଆଚ୍ଛା ଆଉ ଆପଣଙ୍କ ଦେହ ପା ଭଲ ଅଛି?
ହଁ ଦେହ ଭଲ ଅଛି।
ଘରେ ସବୁ କିଏ କିଏ ଅଛନ୍ତି।
ଘରେ ଏବେ। ବାବା ମାମା ମୁଁ ଅଛୁ ଭାଇ ବାହାରେ କଟକରେ ଅଛି ଆଉ।
ଆଚ୍ଛା। ଆଉ ଆପଣଙ୍କ ଘରେ ପାଖରେ କଣ କଣ ସବୁ ଭଲ ଭଲ ଜାଗା ଅଛି ବୁଲାବୁଲି କରିବା ପାଇଁ?
ଆମ ଘର ସାମ୍ନାରେ ଆମ ନଦୀ ଅଛି ନଈଟା।
ଆଜ୍ଞା।
ଆଉ ଘର ଏ ଅଳ୍ପ ଦୂରେ ହାପ କିଲୋମିଟର ଭିତରେ ଗୋଟେ ଆଶ୍ରମ ଅଛି ଜଟା ଭୋରୀ ଆଶ୍ରମ।
ଆଜ୍ଞା।
ଏଇ ଦିଟା ଅଛି ପାଖାପାଖି ଆଉ।
ଆଉ କିଛି ମନ୍ଦିର ନାଇଁ?
ହଁ ମନ୍ଦିର ମହାଦେବ ମନ୍ଦିର ଏଇ ଆଶ୍ରମ ଆଶ୍ରମରେ ଆମର ସବୁ ଠାକୁର ଅଛନ୍ତି, କାଳୀ ମା, ମେନ୍ ହଉଚନ୍ତି ଦୁର୍ଗା ମା, ତାଙ୍କର ବଡ ମୂର୍ତ୍ତି ଅଛି। ତାପରେ ଆମର ରାମ କୃଷ୍ଣ ଜଗନ୍ନାଥ ସମସ୍ ସବୁ ଅଛନ୍ତି କାଳି ସୂର୍ଯ୍ୟ ନାରାୟଣ ଗଣେଶ ସମସ୍ତେ ଅଛନ୍ତି।
ତ ଆପଣଙ୍କର ଦୁର୍ଗାପୂଜା କାଳୀପୂଜା ହଉଥିବ?
ହଁ ଦୁର୍ଗା ପୂଜା, କାଳୀ ପୂଜା ହବ, ରଥଯାତ୍ରା ବି ହୁଏ ଏଠି ବଡ ରଥ ହୁଏ।
ଆଜ୍ଞା କେମିତି କଣ ହୁଏ, କେମିତି କଣ ଆପଣ ମଜାମସ୍ତି କରନ୍ତି, ଟିକେ କହିପାରିବେ?
ମଜାମସ୍ତି ହଁ ମଜା ସେ ଛୋଟବେଳେ ଭଲ ଲାଗୁଥିଲା। ଏବେ ଆଉ ପଢାପଢି ଏ ପରେ ଆଉ ଏମିତି ଏତେ ନାହିଁ ଖାସ୍, ଆଗ ଭଳି ଆଉ ଲାଗୁନି ଆଉ। ଆଗରୁ ଗୋଟେ ଖୁସି ଥିଲା ଯେମିତି ଗଲେ ଛୋଟ ଛୁଆ ମାନେ ଥିଲୁ ଯେତେବେଳେ ମାନେ ମାଇକି ବାଜିଲେ ମାନେ, ହିଆରେ ଖୁସି ପୁରା ଭିତରେ ଜୋର୍। ଛୋଟବେଳେ, ଏବେ ଆଉ ସେମିତି ନାହିଁ। ପାଠ ପଢ଼ା ବନ୍ଦ ଯାଇକି ଆଶ୍ରମରେ ତ ଦିନ୍ ସକାଳୁ ସନ୍ଧ୍ୟା।
ଆଛା, ଏତେ ବଡ ହେଲେ ବି ପିଲାଳିଆମି
ପିଲାଳିଆମି ହେଲେ ବି ମାନେ ପିଲା ବେଳେ ଯେମିତି ଥିଲା ଏବେ ଲୋକମାନେ ପିଲା ଯୋଉ ସାଙ୍ଗରେ ଯୋଉମାନେ ଥିଲେ ସେମାନେ ଆଉ ବାକି ଖେଳୁନାହାନ୍ତି ନା। ଅଲଗା ଅଲଗା ହେଇଗଲାଠୁ ଆଉ ମଜା ଲାଗୁନି ଆଉ।
ହଉ ସେଟା ମାନେ ଜୀବନର ଗୋଟେ କଣ? ଆଜ୍ଞା ମତେ ଭଲ ଲାଗେ ଆମ ଅହ ଗାଁ ରେ ସେମିତି କିଛି ବେ ବେଶୀ ପର୍ବପର୍ବାଣୀ ଇ ପାଳନ ହୁଏ ନା କିନ୍ତୁ ଆମର ଏଠି କାର୍ତ୍ତିକ ପୂର୍ଣ୍ଣିମା ଟା ଭଲ ହୁଏ, ପଣା ସଂକ୍ରାନ୍ତି ଟା ଭଲ୍ ସେ ହୁଏ, ଆଉ ଉ ରାମ ନବମୀ ବି ଭଲସେ ହୁଏ ଏଇ ତିନି ଚାରିଟା ପର୍ବ ଆମ ଗାଁ ରେ ଭଲ ଯାତ୍ରା ବି ହୁଏ। ଅ କୋଉ ଟାଇମରେ ହୁଏ? ହେଙ୍ଗୁଳା ଯାତ୍ରା ଟାଇମରେ ହୁଏ। ହେଙ୍ଗୁଳା ଯାତ୍ରା ଟାଇମ୍ ରେ ହୁଏ ଆମର ଗାଁ ରେ ଯାତ୍ରା ହୁ ଯାତ୍ରା ହୁଏ।
ଆପଣଙ୍କର ଯାଜପୁର ବା।
ଏମିତି ଆଉ। ହଁ ଆଜ୍ଞା।
ଏମିତି ହୁଏ ଆଉ। ଆପଣ ଯାତ୍ରା ଦେଖିବାକୁ ଯାଆନ୍ତି?
ନାଇଁ ସେମିତି ଖାସ୍ ନାଇ। ଆମ ଏଇ ଏଇ ଆଶ୍ରମରେ ଆମର ହୁଏ ଯଜ୍ଞ ଯୋଉ ପାଞ୍ଚ ଦିନ ହୁଏ ସେଇ ଯାତ୍ରା ହୁଏ। ଲାଷ୍ଟରେ ଦିନେ ଦି ଦିନ। ଦୋକାନ ବଜାର ପଡ଼େ ଏମିତି ଭଜନ ସଂନ୍ଧ୍ୟା ହେରିଆ ହୁଏ ବଡ଼ କି ଟିକେ ହୁଏ ଆଉ। ଆଉ ସେମିତି ହେରି ଆଉ ଯାତ୍ରା ହୁଏ ଯେ ଯାଇ ଆମର ଗୋଟେ ଅଛି ଶିବ ମନ୍ଦିର ଅଛନ୍ତି ମାନେ ପୁରା ପା ତାଳରୁ ବାହାରିଥିଲେ ଠାକୁର। ତ୍ରିବେଣୀେଶ୍ଵର ସେଠି ସେଇଠି ହୁଏ ଯେ ସେ ସେଠି ଯୋଉ ଯଜ୍ଞଟା ହୁଏ ବଡ଼ସେ ହୁଏ ଭୁବନରେ ଭଲସେ ହୁଏ ଆଉ ବଡ଼କି।
ଆଚ୍ଛା ଆଉ ଆପଣଙ୍କର ରଥଯାତ୍ରା ହୁଏ?
ହଁ ଏଇଠି ଆମର ଏଇ ଆଶ୍ରମରେ ହୁଏପା ରଥଯାତ୍ରା କୁହନ୍ତି କୋଉଠିଏ ଫୁଟର ଗୋଟେ ତିଆରି ହୁଏ ରଥ।
ବାପ୍ରେ
ଠାକୁର ଯାଆନ୍ତି ମାଉସୀ ମାଘରକୁ ହଁ। ଘର ପାଖରେ ହଉଚି ଟାଣି ଆଣି ସେମିତି ଜାଗା ପାଖକୁତ ଡୋରି ଲାଗିପାରୁନି।
ହୁଁ ହୁଁ। ଆପଣ କେବେ ରଥ ଟାଣିବାକୁ ଯାଇଚନ୍ତି ପୁରୀ?
ନା ପୁରୀ ଯାଇନି କେବେ।
ଆଚ୍ଛା।
ରଥଯାତ୍ରା ଟାଇମରେ କେବେବି ଯାଇନି ନାଁ। ମୁଁ ବର୍ଷେ ଯାଇଥିଲି ଲାଷ୍ଟ ଇୟର ଯାଇଥିଲି ସୁନାବେଶ ଦିନ ରଥରେ ଠାକୁର ଥିଲେ ଦେଖିକି ଆସିଥିଲି ପାଖରୁ
ଯାହାଉ ହଁ ସେଇ ଟାଇମରେ ଭଲ ସୁନାବେଷ ସୁନା ବେଶ ଟିକେ ଅଧିକ ଭିଡ଼ ଥାଏ କିନ୍ତୁ ଅଧରପଣାରେ ଟିକେ କମ୍ ଭିଡ଼ ଥାଏ।
ହଁ ହେତିକିବେଳେ ପାଖରୁ ଦେଖି ହବ ଟିକେ ଆଉ ହୁଁ ରଥରେ। ହୁଁ ଆପଣ ଯାଇନାହାନ୍ତିକି ରଥଯାତ୍ରରେ ପୁରୀ?
ନା କେବେବି ଯାଇନି ଜାଗା ମତେ ଡାକିନି
ଆପଣଙ୍କ ଫେବୁରାଇଟ୍ ଗଡ଼ କିଏ ନାଁ ସେମି ହଁ।
ନା ସେମିତି କିଛିବି ଫ୍ରେବୁରାଇଟ୍ ନାଇଁ ଯେତେବେଳେ ଯେତେବେଳେ ଯୋଉ ଠାକୁରଙ୍କ ନାଁ ପାଟିରେ ପସିଲା ଆଉ। ସବୁ ଭଗବାନ୍ ଗୋଟେ। ତ
ହଁ ସେଇଟାତ ଠିକ୍ କଥା ହେଲେବି ତାଙ୍କ ଭିତରୁ ମାନେ ଦୁଃଖ ଯେତେବେଳେ ଲାଗୁଥିବ ଫାଷ୍ଟ୍ କୋଉ ଠାକୁରଙ୍କନାଁ ପାଟିରେ ପସିଥିବ?
ମତେ ଲାଗେକି ଭଗବାନଙ୍କ ଭିତରୁ ଏମିତି ଗୋଟେ ଭଗବାନ୍ ଅଛନ୍ତି ଯାହାକୁ ଆପଣ ତମେ ତୁ କିମ୍ବା ନିଜର ବହୁତ୍ କରି ରିୟଲସେଲ୍ ଜଗା ଜଗା ଉ ମାନେ ତୁ ତାଙ୍କର କହିକିବି ଆମେ ଆପଣ ତାଙ୍କୁ କଥା କହି କିନ୍ତୁ ଆଉ କୌଣସି ଠାକୁରଙ୍କ ପାଇଁ ତୁଟା ବାହାରେନା। କମି ଗଲା ଆପଣ ବାହାରେ ତ ଜଗା ଗୋଟେ ଏମିତି ଠାକୁର ତାଙ୍କ ପାଇଁ ଖାଲି ତୁ ବାହାରେ
ହୁଁ।
ଇୟା ଆଉ ଆପଣଙ୍କୁ କୋଉ ଠାକୁର ଭଲ ଲାଗେ?
ମତେ ମୁଁ ସମସ୍ତଙ୍କୁ ମାନେ ମୁଁବି ସେଇ ଠାକୁରଙ୍କୁ ଜଣଙ୍କୁ ଦେଖେ କିନ୍ତୁ ମ ମତେ ରାଧା ଟିକେ ବେଶି ବସନ୍ଦ।
ଆଚ୍ଛା। ତାଙ୍କ ନାଁଟା କଣ ମନେପଡ଼ୁନି ଯୋଉ ବାବାଙ୍କ ନାଁଟା କଣ? ସେଇ ଯଉ ତାଙ୍କର କିଡ଼ନୀ ଖରାପ୍ ଯଉ ହେଇଚି? ତାଙ୍କ ନଟା କଣ ଆଜ୍ଞା ଆଜ୍ଞା ଆଜ୍ଞା ପ୍ରେମାନନ୍ଦ ମହାରାଜ୍।
ହଁ ମୁଁତ ତା ମାନେ ଦି ବର୍ଷ ତିନି ବର୍ଷ ତଳେ ମୁଁ ତାଙ୍କ ଠାରୁକୁ ଦେଖିକି ମାନେ ଟିକେ ଆଦେ ନୂଆ ଲାଇନ୍ ପୁରା ପସିଥିଲି ନାଇଁ ନାଇଁ ଆଗରୁ ଦେଖେ। ଆଗରୁ ଆଗରୁ ଦେଖେ ମତେ କି ଲାଗେନା। ମଝିରେ କିନ୍ତୁ ଏମିତି ଗୋଟେ ଦିନ କ ହେଲା ଦେଖିଲି ଯେ ଏକେରେ ପୁରା ମାନେ ହାଟେଲି ଆଉ।
ଆଚ୍ଛା ଯାହା ହଉ।
ଆଉ କେବେ ଆପଣଙ୍କର ସନ୍ୟାସୀ ହବାର ପ୍ଲାନିଂ ଅଛି କି? ସନ୍ୟାସୀ ହବାର କେବେ ଇଚ୍ଛା ଅଛି।
ନା ଥିଲି ସେ ଟାଇମି ରେ କିନ୍ତୁ ପୁରା ପିକି ରେ ଥିଲା। ମାନେ ଯୋଉ କହୁଛି ବର୍ଷେ। ବର୍ଷେ ତଳେ ହଁ ଭାଇ ଘେରିକା ପୁରା। ମନା କରେ ମାନେ ଭାଇ ମନା କରେ।
ହଁ ଆମର ବି ମୋର ବି ଗୋଟେ ସାନ ଭାଇଟା ସେମିତି ହଉଛି। ତାକୁ ବି ସେମିତି ସମସ୍ତେ ଚିଡୁଚନ୍ତି। ସିଏ ପୁରା ଏକାଦଶୀ ଚତୁର୍ଦ୍ଦଶୀ। ରାଧାଷ୍ଟମୀ କ୍ରିଷ୍ଣା ମାନେ ଜନ୍ମାଷ୍ଟମୀ। ଅ ରଜ ସଂକ୍ରାନ୍ତି ସେ ସବୁ ଆମର କରିଚି। ସେ ଥିଲା ଗୋଟେ ହାତୀ ଏବେ ପୁରା ପତଲା ହେଇକି ଗଟେ
ଭଲ କିନ୍ତୁ ଆଜେଜେ ଦିନେ ରହିଲେ ମାନେ। ଆଚର୍ଲି ଆପଣ ଯୋଉ ରହିଲେ ଜାଣେ ମାନେ କନ କହିଲେ ସବୁ ଦୁଃଖ କଷ୍ଟ କିନ୍ତୁ ଲାଗିବ ଏମିତି ସବୁ ଦୁଃଖ ଆ କଣ ଦିଆ ହଉଛି। ମୁଁ କହିଲି ଆଗରେ ଠାକୁର ଙ୍କ ଏଇଏ ରେ ରହିଲେ। ଯେମିତି ଯେତେ କଷ୍ଟ ଲାଗେ ହଁ ଯେତେ କଷ୍ଟ ହେଲେ ବି କିନ୍ତୁ ମାନେ। ପୁରା ଆକ୍ଟିଭି ଲାଗିବ ସବୁବେଳ ପାଇଁ।
ଯାହା ହଉ। ମୁଁ ଯୋଉ ଅଳସୁଆ ଭଗବାନ ମୁଁ ଦେଖିବା ବେଳେ ଟିକେ। ସେମିତି ହବା ମୁଁ ଭଗବାନଙ୍କୁ ମାନେ କିନ୍ତୁ ମତେ ଇଏ ହୁ ହୁ ମାନେ ସବୁ ଟାଇମି ରେ ଟେ ମୁଣ୍ଡିଆ ମାରିବା ଏଇଟା କରିବାକୁ କଷ୍ଟ ଲାଗେ। କିନ୍ତୁ ନାମ ଜପ କରେ।
ହଁ ବଢିଆ।
ଭଗବାନଙ୍କ ନାଁ ବେଳେ ବେଳେ ନେଇ ଯାଏ।
ଉଁ ଉଁ।
ପିଳିନୁ ପ୍ରାୟ ଟାଇମି। ଝୁଣ୍ଟି ପଇଲେ ବି ଭଗବାନଙ୍କ ନାଁ।
ହଁ।
ସବୁବେଳେ ଭଗବାନଙ୍କର ନାଁ।
ଭଲ କାମ କଲାବେଳେ ବି ସବୁବେଳେ ବି ନେଇପାରିବେ କିଛି ନାହିଁ। ଯୋଉ ଟାଇମି ନାହିଁ ସେ ଟାଇମି ନାହିଁ।
କାଳେ ସକାଳେ ସନ୍ଧ୍ୟାବେଳେ ଯୋଉ ମୁଣ୍ଡିଆ ମାରିବାଟା। କିମ୍ବା ଯୋଉ ସେଇଟା ମତେ ଟିକେ କଷ୍ଟ ଲାଗେ ନହେଲେ ଆଉ।
କ କଷ୍ଟ କିଛି ନାହିଁ ଆମେ ଛୋଟ ବେଳୁ ମାନେ କରିନେ ନା ସେଇଟା ଆମକୁ ଏଇନା ଇଏ ଲାଗୁଛି। କଲାବେଳକୁ।
ନାଇଁ ହଷ୍ଟେଲେ ରେ ଥିଲାବେଳେ ସବୁବେଳେ। ସବୁବେଳେ ଆମର ସନ୍ଧ୍ୟାବେଳେ ପ୍ରେୟାର ହବ। ଅ ଓ ଇଚ୍ଛା ନଥିଲେ ବି ଯେତେ କଷ୍ଟ ଲାଗିଲେ ବି ଯିବାକୁ ପଡ଼େ।
ଯଦି ଆପଣ ରହିଲେ ସମସ୍ତଙ୍କ ମିଳରେ ସଂଙ୍ଗିତି କରିବାକୁ ବାଧ୍ୟ।
ଏଠି ମା ଘରିକା ବି ଅଛନ୍ତିୁ ସବୁ ସନ୍ଧ୍ୟା ଦେବା ପାଇଁ। ତ ହେ। ତମେ ଦେଇଦିଅ ମୁଁ ଦେଇପାରିବିନି ଏମିତି ସବୁ କଇଦିଏ।
ହଁ ସେଇଟା ସମସ୍ତେ। ହଁ ହଁ ମୁଁ ବି ଏମିତି ଘରେ। ଘରେ ବି ମତେ ଏମିତି କହିଲେ ମୁଁ ମାନେ କୁହେ ମାମାଙ୍କୁ ଦେଇଦିଅ ଏମିତି। ଏ ପଛରେ ମାନେ କେତେବେଳେ ଗୋଟେ କଥା ଚିଡି ଲାଗୁଥିବଉ ପଛରେ ଭାବିବାକୁ ଭାବେ। ଠାକୁରଙ୍କ ପାଖକୁ।
ତାପରେ ନା ମୁଁ ବା ଭାବେ। ମୁଁ ବେ ହଁ ଇଛା ନ ହବାଟା ବି ଭଗବାନଙ୍କର ଇଚ୍ଛା।
ସେଇୟା ଭବିକି ଇଏ କରିଚି ଆଉ।
ହୁଁ।
ଆଉ ଆଉ ଗୋଟେ ବି ବେଳେବେଳେ ଭାବେ ଯଦି ପ୍ରାର୍ଥନା କରିବାକୁ ଇଛା ନ ହଉଛି ସେତେବେଳେ ବେଶୀ ପ୍ରାର୍ଥ ମାନଙ୍କର ଏ ମାନେ ଏଇ କଥା ଟା ମନରେ ଭାବେ କିନ୍ତୁ ଟୋଟାଲି ଇଛା ହୁଏନା।
ମୁଁ ଆକ୍ଚୁଆଲି ହେଇ ଯୋଉ ଗୋଟେ ବର୍ଷ କହୁନି ଠାକୁରଙ୍କ ସେଇ ଟାଇମ ରେ ଏଇରା ସବୁ ମାନେ ବହୁତ ଇଛା ହୁଏ କରିବା ପାଇଁ। ମାନେ କଣ କହିଲେ ଇଛା ହୁଏ ମାନେ କରିବାକୁ ଇଛା ନଥିବ କିନ୍ତୁ ଜବ ମାନେ ତା ଉପରେ ବି ମାନେ ତ ମୋ ମୁଣ୍ଡକୁ ଆସିବ ଯେ ନାଇଁ ମୁଁ ଏଇଟା କରିବି ମାନେ ଜବରଦସ୍ତ କରିବି।
ନା ଏମିତି ହଟ ଏତେ ଆଧ୍ୟାତ୍ମିକ ହେଇଗଲେ ନା କିଛି କାରଣ ଥିଲା ଆଧ୍ୟାତ୍ମିକ ହବାର।
ନାଇଁ କାରଣ ସେମିତି କିଛି ନାଇଁ। ଏମିତି ଠାକୁର ଙ୍କୁ ତ ସିଏ କହୁଛି ପ୍ରେମାନନ୍ଦ ବାବାଙ୍କୁ ମାନେ ଗୋଟେ ଦିନ କଣ ହେଲା ଆଗରୁ ଦେଖୁଥିଲି କିଛି ନାଇଁ ନର୍ମାଲି ଦେଖେ ଯୋଉ ରିଲସ ହେରିକା ଆସେ ତାଙ୍କର। ତାପରେ ଗୋଟେ ଦିନ ତ ଏମିତି ହେଲା କଣ ଲାଗେ ତାଙ୍କ କଥା କଥା ଗୁରା ସବୁ ପୁରା ହଁ କଥା ପୁରା ମାନେ ପୁରା ହା ର୍ଟ ରେ ଯାଇ ଲାଗିଲା ଗୋଟେ ଏମତି ଇଏ ରୁ ତାପରେ ତ ଚାଲିଥିଲା ପୁରା ବର୍ଷେ କଣ୍ଟିନ୍ୟୁ।
ପ୍ରାୟତଃ ତାଙ୍କରି ଭିଡିଓ ସବୁ ଦେଖିକି ଆଇଁଷ ଫାଇଁଷ ସବୁ ଛାଡିଦେଲିଣି। ମତେ ଲାଗୁଛି ଆଉ କିଛି ଦିନ ପରେ ଚିକେନ ତାଲା ଝୁଲିବ ପ୍ରାୟ ଲୋକ ପ୍ରାୟ ଲୋକ ସବୁ ବୁ ଆଇଁସ
ପ୍ରାୟ ଲୋକ ଏବେ ହଁ ଛାଡି ସାରିଲେଣି। ଏ ଭଲ ବି ନାହିଁ ଏଗୁୁରା ଏ ଦିଆ ହଉଛି ସବୁ ଇଞ୍ଜେକ୍ସନ ଦିଆ ହେଇକି ଦଉଛନ୍ତି ଯୋଉ ଚିକେନ ହେରିଆ ଆଉ ଦେହ ଖରାପ ହଉଛି ପ୍ରାୟ ଲୋକଙ୍କର।
ଆଉ ବେଶୀ ମଟନ ଖାଇଲେ ବି ହାର୍ଟ ଆଟାକ ହଉଚି ଏମତି ବହୁତ କିଛି।
ହୁଁ।
ଆଉ ପନିର ସେମିତି ଦେଖିବାକୁ ଗଲେ ଭେଜ ବି କିଛି ଭଲ ଜିନିଷ ନାହିଁ ପନି ପରିବା ହଉଛି
କିଛି ମାନେ ସବୁ ତ ପରି ପନିପରିବା ବି କୋଉଠି ଅଛି ଅଛି କି ଭଲ ସବୁ ତ ବିଷ ଭବିଷ୍ୟ ଆଜି ବିଷ ପକେଇିଲେ କାଲି ତୋଳିକି ନେଇକି ଦଉଚନ୍ତି।
ଆଜ୍ଞା। ହଁ।
ହୁଁ। ଆଉ ଘରେ କଣ ଲାଗିଛି ପନିପରିବା ନା ନାଇଁ ବାରିରେ? ହ୍ୟାଲୋ।
ଆଜ୍ଞା।
ମୁଁ କହିଲି ପନି
ହଁ ଲାଗି ଚାଷ କରନ୍ତି ତା ବୁଢା ଚାଷ କରନ୍ତିି ହଁ ହଁ ହଁ ବାର
ନାଇଁ।
ଦିରେ ଶୁଣିଥିଲ ତ ବାରିରେ ତ ଲଗାଦନି ଏବେ ବୋଧେ ଗୋଡି ଗଛ ଲାଗିଛି ଜହ୍ନି ଗଛ ଲାଗିଛି ବୋଧେ ସେମିତି ବେଶୀ କି ନାହିଁ ନହେଲେ ପୋଇ ଆଗରୁ ଆମ ତ ବିଲରେ କାକୁଡି କଲରା ଜହ୍ନି
ହେଲେ ମାନେ ଭଲ ପୁରା ପିଓର ଖାଦ୍ୟ ଦେଶୀ
ଆଜ୍ଞା ହଁ ଲଙ୍କା ଗଛ ବି ଆମର ଗୋଟେ ବାରିରେ ଲଗେଇଚନ୍ତି। ଏଗି ଆଣି ଖାଇଦଉ ଆମେ। ଉ ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ?
ଖାଇବା ପାଇଁ ମତେ ଦେଶୀ ସବୁ ଜିନିଷ ଘରର ଜିନିଷ ସବୁ ଜ ଭଲ ଲାଗେ। ପଖାଳ ମତେ ଶାଗ ବେଶୀ ଭଲ ଲାଗେ କଳମ ଶାଗ
ହୁଁ।
କଳମ ଶାଗ ଟା ବେଶୀ ଭଲ ଲାଗେ।
ଶାଗ ଟା କୁ କୁହନ୍ତି ଆଇଁଷ ବୋଲି
ହଁ। ହଁ କୁହନ୍ତି ହେଲେ ତ ପ୍ରାୟତ ଭୋଗ ଲଗାନ୍ତି ଏ ଜଗନ୍ନାଥ ଯୋଉ ଲାଗେ ନା ଲାଷ୍ଟ ଦିନ ବାହୁଡରେ
କଳମ ଶାଗ ଭୋଗ ଲାଗେ?